ହ୍ୟାଲୋ।
ଶୁଭୁଛେ?
ଆଜ୍ଞା ଆପଣଙ୍କୁ,?
ହଁ।
କଣ କରୁଛନ୍ତି?
ହଉ।
ହ୍ୟାଲ।
ହଁ ଶୋଇଛି ଆପଣ?
ମୁବି।
କଣ ପାଇଁ?
ନିଦ ଲାଗୁଛି ସେଥିପାଇଁ ଆଉ।
ଓହୋ ଶୋଇନାହାନ୍ତି ଖରାବେଳେ? କଣ କରୁଥିଲି?
ମର କାମ ଥିଲା।
ହଉ କି କାମ?
ହଉ ହଉ।
ଶୁଭୁନି ତୁମ କଥ?
କହୁଥିଲି କି ସୁବୁଛି ହ୍ୟାଲୋ।
ହୁଁ।
ବୁଝିଲି କିନ୍ତ ସେ ଯୋଉ ପଠେଇଥିଲେ ଭିଡିଓ ଟା ସେଟା କଣ ଭଲ ଲାଗିଲା
ମତେ ଭଲ ଲାଗିଲା।
ଆଁ
ମୋତେ ବହୁତ ଭଲ ଲାଗିଲା ହେଲେ ମୁଁ ୱାନ୍ସ ଦେଲା ଭିଡିଅ ରୁ ୱାନ୍ସ ରେ ରିପ୍ଲା ଦିଏ।
ତ ମାଗିଲୁଣି ଆଉ ଥରେ।
ଯାହାକୁ ବହୁତ ଇଛା ଥିବ ସେ ମତେ ନିଜେ ମଠୁ ପଠେଇବ ମୁଁ ଥୋଡ଼ି କହିଥିଲି ୱାନ୍ସ ରେ ପଠେଇବ
ସାମ୍ନା ଵାଲା କୁ କାହିଁ ଇଚ୍ଛାଥିବ ଯଦି ସାମ୍ନାବାଲା ଗୋଟେ ଜିନିଷ ଦଉଥିବ କି କଣ
ମେ ତୁମେ କାହିଁ ମତେ ୱାନ୍ସ ରେ ପଠେଇ
ଠ ତମେ ମାଗିଥିଲ କି?
ହଁ। ହଁ ମୁଁ ନର୍ମାଲି ହିଁ ମାଗିଥିଲି ମୋର ଭିଡିଓ ମାଗିବାର ମାନେ ହେଲା ନର୍ମାଲି ନାଇଁ କି ୱାନ୍ସ
ତମେ କେବେ ସେମିତି କରିଛ?
କଣ?
ଏମିତିକି ନର୍ମାଲ ରେ
ହଁ ମୁଁ ଆଉ ମୁଁ କଉ ଜିନିଷ ୱାନ୍ସ ରେ ପଠେ
ତେଜା
କମ୍ପଲେଟ କି? ମୁଁ କାଲି ତୁମର ଫଟୋ ତୁମର ଫଟୋ ଯୋଉଟା ମତେ ବିଗାଡିବାର ସେ ସେଇଟା ମୁଁ ୱାନ୍ସ ରେ ପଠାଏ ଆଉ ଦେଖାଏ।
ନାଇଁ। ମିଛ କଥା।
ଉଁ ହୁଁ ସତ୍ କଥା।
ଇଅ ନା ସବୁ ଜାଣିଛି ମୁଁ।
ଶୁଭୁନି।
ଏଇଟି ଦିଅନା ତମେ ନର୍ମାଲ ରେ।
ଓ ହୋ ହୋ ଏଥିପାଇଁ ତୁମ ଗ୍ୟାଲେରୀର ମୋର ଏତେ ଫୋଟୋ ଏତେ ଭିଡିଓ ଅଛି।
ନାଇଁ କିଛି ନାଇ ଡିଲିଟ କରିଦଉଛି ସବୁ।
ହଁ କାଇଁ ବି ରଖିବ ଭଲ ନୁହଁ ଷ୍ଟୋରେଜ ବଢ଼େଇବାର।
ଉଁ ଷ୍ଟୋରେଜ ବଢୁଚି କୁହନି ଖରାପ ଭାବିଲେ ଉଠେଇବନି ଫୋନ।
ସେୟା। ମୁଁ ମୋ ମୋ ଫୋଟୋ ରହିଲେ ପୁଣି ବେଶୀ ଷ୍ଟୋରେଜ୍। ବି ଯିବ ତ କାହିଁକି ରଖିବ।
ଆଁ।
ମୋ ଫୋଟୋ ରହିଲେ ପୁଣି ବେଶୀ ଷ୍ଟୋରେଜ ହେଇଯିବ ତ କାହିଁ ରଖିବ।
ମାନେ କଣ।
ହଉ ଛାଡନ୍ତୁ କୁହନ୍ତୁ ଆପଣ ଆଉ କିଛି।
ଦଶଟା ବାଜିଲାଣି ଶୋଇ ନାହାନ୍ତି।
ନାଇଁ ମୁଁ ଏବେ ଶୋଇବି।
ଆଉ ଆଜି ପଡିଗଲେ କ ଖଣ୍ଡିଆ ଫଣ୍ଡିଆ ହେଇ କାଟିଲା କି?
କଣ?
ଯୋଉ କାଟିଲା କି? ହଁ ସରି ସରି ମୁଁ ଜାଣିପାରିଲିନି ସେବଳେ ମାନେ ଉଁ ସେପଟକୁ ଗାଡି। ଟା ଆଶୁଥିଲା ତ। ଯଉ।
କ ସେମିତି ଖାଲି ସରି କୁହାଯାଏନି।
ଓକେ ମୁଁ ପୁରା ମୋର ମନ ରୁ ହିଁ। ଭୁଲ୍ ମାଗୁଛି ହଁ।
ଅଛୁ ମ୍ୟାମ୍। ଟିକେ ରୁହ ତ। ୟେ ମେ ହୁଁ ୱୋ ୟେ ହେ। ସୋବଳି ଏଁ ହାଲୋ।
ହାଲୋ।
ହଁ କଣ କହିଲ ସେମିତି ଖାଲି ସରି କୁହାଯାଏନି।
ମୁଁ ମୋ ମନରୁ ପୁରା ଆପଣଙ୍କୁ କ୍ଷମା କରିଦିଅନ୍ତୁ ବୋଲି ମାଗୁଛି ମୋର ଭୁଲ। ହେଇଯାଇଛି।
ନାଇ। ୱିଦାଆଉଟ୍ ଆପୋଲୋଜି ଲେଟର କିଛି ସରି ନିଆହବନି।
ଲେଟର ଆ ମୁଁ ପାଠ ପଢିନି ଲେଟର କେମିତି ମାନେ। ଆପଣଙ୍କୁ ଚିଠି କେମିତି ଲେଖିବି?
ଶିଖନ୍ତୁ।
ପାଠ ପଢିନି ଯଦି ଶି
ହଉ ତ ହଉ ସରି ବିି ମିଳିବନି ପାଠ ବି ପଢ଼ିନ ସରି ମିଳିବନି ଆଉ ହଉ ଯାଅ ଆଉ।
କ୍ଷମା କ୍ଷମା।
ହଁ କ୍ଷମା ବି ମିଳିବ ନିି ଯାଅ।
ଉଁ ଆପଣ ଯାହା କରିବେ ବଡ଼ ଲୋକିଆ ଆମେ କଣ ସବୁ ଗରିବ ଲୋକ କଁ କରିବୁ ଆଉ?
ର କହିକି ମୁଁ ଦେବିନି ତାପରେ ଯା ଯା ଯା ଯା।
କଣ ଅଛୁ କେବେ ଦେଖିଛନ୍ତି ଚାଳ ଘରେ ରହିଛନ୍ତି ଏମତି ଚାଳ ଘଣ ଦେଖିଛନ୍ତି?
ହୁଁ।
ରହିଛନ୍ତି?
ହଁ।
ଓଃ ଆମର ଚାଳ ଘର।
ଆଚ୍ଛା ତ ମସ୍ ଥଣ୍ଡା ଲାଗୁଥୁବ।
ହେଲେ ବାହାର ଲୋକ ଯିଏ ଆସେନ୍ତି ହଁ ହେଲେ ବାହାର ଲୋକ ଯିଏ ଆସନ୍ତି ସେ କେବେ ଆଡ଼ଜ କରିକି ରହିପାରନ୍ତିନି।
ଓହୋ ଯେମତି କି?
ଏମିତି ବଡ଼ ବଡି଼ଆ ଲୋକ ଯେମତି ଆସନ୍ତି ରିଲେଟିବସ୍। ତମ ଭଳିଆ ଲୋକ।
ଓହୋ।
ସିଏ ଖାପ୍
ଓହୋ ରଖେଇ ଜାଣିଥିଲେ ସିନା ରହିବେ ଆଉ।
ଇନାଁ
ତୁମେ ତ ତୁମେ ତ କଁ ଗୋଟେ ମାଗିଲେ କହିଦୋଉଥୁବ କି ନାଁ ମୁଁ ଶିଖିନି ଜାଣିନି ହେ ଲେ ଆଉ
ଏ ନାଇଁ ସେମିତି ନୁହଁ ଆମେ ଯେତିକି ପାରୁ ପୁରା ଭଲସେ କରୁ।
ନାଁ ନାଁ ସେଇଟା ବାକି ସବୁ ଘର ଲୋକ କରୁଥୁବେ ତୁମକୁ ତ କିଏ ଗୋଟେ ପାଣି ମାଗିଲେ କହବ ନାଁ ମୁଁ ପାଣି କାଢ଼ି ଆସେନି ଆଉ
ସେମତି ନୁହଁ ଚାଳ ଘର ଟିକେ ବୋହୁ ପୁରୁଣା ହେଲା ପଇସା ପତର ନାହିଁ ତ କଁ ହେଇଚି ନାଁ ଗୋ ତୋଟେ ଜାଗା ଟିକେ ଟିକେ କଣା ଅଛି ପୁରା ଖରା ଯେତୋଳେ ପଡ଼େ ପୁର ରୋଶ୍ ମାନେ ରୋଶନୀ ଟାଇପ୍ ର ଗୋଟେ ଲାଇଟିଙ୍ଗ୍ ପୁରା ଲାଇନ୍ ରେ ଆସିକି ପଡ଼େ ଏମ୍ ଦି ତିନିଟା ଆଉ ବର୍ଷା ହେଲେ ପାଣି ବି ପଡ଼େ।
ଫେସିିନେଟିଙ୍ଗ୍ ଲାଗେ ଛୋଟ ବେଳୁ।
ଆ ଆରେ ଆମର ଯେତୋଳେ ଚାଳ ଘର ଅ ଯାଏ ଜାଳ ଘର ସବୁବେଳେ ରୁହେ ଏବେ ତ ଗାଁରେ ନାହିଁ ନହେଲେ ଯେତୋଳେ ସବୁ ବେଳେ ଗାଁରେ ଗଲେ ଚାଳ ଘରେ ରୁହେ ତ ସେଇଡ଼ା ଦେ
ପାଟି ଭଳିଆ ଦେଖା ସୁନ୍ଦର ଲାଗେ ନାଁ?
ହୁଁ ହୁଁ ଆମର ସବୁ
ଭାପ୍ ଆମର ଯେତୋଳେ ଆମ ନଗଡ଼ରେ ରହୁଥୁଲୁ ଭଡ଼ାରେ ଖପର ବାଲା ଘର ଥିଲା ତ ସେଇଠି ଗୋଟେ ଗୋଟେ ଜାଗାରେ ସେମ ତି ହୁଏ ଆ ବୋହୁତ ସୁନ୍ଦର ଦେଖାଯାଏ ସେ ଭିତରେ ଯୋଉ ପାର୍ଟିକିଲସ୍ ଭଳିଆ ଦେଖାଯାଏ ବୋ ସୁନ୍ଦର ଲାଗେ ମତେ।
ୱାଓ ସେ ସବୁ ଧୁଳି ଟାଇପ୍ ର ଦେଖାଯାଏ।
ହଁ ତ ମୁଁ କୋହୁଥୁଲି କି ଗୋଟେ ଜିନିଷ ଜ ଣେ ମାଗୁଥୁବ ତୁମେ କହିବ ନାଁ ମତେ ତ ଆସେନି ଆଉ ତୁମପୁ ତୁମକୁ କି କ୍ଷମା କରିବ ମୁଁ କରିବିନି ଯାଅ।
ଏମିତି ନଥାଏ ମ ତ ଜଲ୍ଦୀ ଯାହା ବି ହେନେ ମୁଁ କହିଦିଏ।
ଏରା ତାଲେ ଲେଟର୍
ଏ ଆସେନି ଚିଠି କଣ ଆପଣ
ଲେଟର୍ ଲେଟର୍ ଯାହା ସେ ଆସେ ବୋଲି ବି ଲେଟର୍ ରେ କୁହ।
ଓ କହିବା ଆଉ
ହୁଁ କଣ ନା ନା ଲେଟ ଲେଟରୁ ପୁଣି ଆଉଲାଉ ନା,
ଟୋଟେଲି ପଷ୍ଟପୋନ୍ ଲେଟର,
କିଛି ଦରକାର ନାହିଁ ଆଉ ନିଜେ ନେଇଯାଉ ଚରିକି ଫାଡିଦିଉ ସେ ଟାଇମ୍ ଅନ୍ ଟାଇମ୍
କେବେ କେବେ ଆପଣ ବାଥିଡେ ଡିଜେରେ ନାଚିଛିନ୍ତି?
ହୁଁ,
ବାହାଘରିଆ ଡିଜେରେ ନାଚିଛନ୍ତି?
ବହୁତ,।
ହଉ। ବଢିଆ। ମୁଁ ବି, ଓ। ଆଛ
ସମମ
ପାଣି ବି ନା ପାଣି ସର୍ ଯାଇଛି ଯ ପାଣି ଟ ପି ପାଇଁ ପାଣି ନାଇଁ ପାଣି ଖରାଦିନ ଟ ପାଣି ବେଶୀ ପିଇବା ଭଲ
ହଁ ପା ଆମର ସେ ଡ୍ୟାନ୍ସ ମାନେ ଅଛି
ଆ
ଏକ ସେକଣ୍ଡ ଦେିନାର
ହଁ ସମସ୍ତେ ଥିଲେ ନା?
ହୁଁ।
ବହୁତ ମସ୍ତ ଲାଗିଥିଲା।
ହଁ।
ହଁ ହଉ ଟିକେ ନାଚିବାକୁ ଇଛା
ହଁ ଭଲେ ଗୋଡ ବହୁତ କାଟଥିଲା
ନାଇଁ ସତରେ କିନ୍ତୁ ମୁଁ କହୁଛି ହଉ ସମସ୍ତଙ୍କୁ କୁହ ତନୁ ପ୍ଲାନିଂ କର ଗୋଟେ ଯାଇକି ବୁଲିକି ଆସିବା ମସ୍ତ ଲାଗିବ ଗୋଟେ ମାନେ ରହିବ କି ଏତେ ଦିନ ମାନେ ଗୋଟେ ଜିନିଷ ରହିବ ଆମ ପାଖରେ କି ସେଇଟେ ଲାଷ୍ଟରେ
ହୁଁ କଉଠ ଟିକେ ତୁମ ଜାଗଉଛ
ହୁଁ ଯାହା ଖୋଜିବା ହେଲେ ତମେ କୁହ ତ ସମସ୍ତଙ୍କୁ କେମିତି ସେ କହୁଛନ୍ତି କଣ ତମକୁ ରିପ୍ଲାଏ ଦଉଛନ୍ତି ତ ସେଟା ଶୁଣ ଆଗେ? ତ ଜାଗା ଫଠକ ସେ
ବକ୍ତ
ଆ ସେଇ ଦେଇ ଯଣ
ଓ ହୋ।
ଜଣ
ହ୍ୟାଲୋ ଆପଣଙ୍କ ରାଭ ଯ ଅଉଛନ୍ତି
ବୁଝ ନା
ହ୍ୟାଲୋ ଆପଣଙ୍କର ଆବାଜ ପଟୁଛି
ହ୍ୟାଲୋ।
ହଁ।
ହ୍ୟାଲୋ।
ହଁ ଶୁବୁଚି।
ବସେଇବା
କୁଆଡେ ଜିବା।
ପୁରି ଜିବା।
ଆପଣଙ୍କର ଆବାଜ ଏତେ କାଇଁ କଟୁଚି।
ହ୍ୟାଲୋ। ଲିଭେଇ ଦେ ହାଲୋ। ହୋଉ ଆପଣ ରଖନ୍ତୁ ଟାଇମ୍ ହେଲା।